ହ୍ୟାଲୋ।
ହଁ।
କଣ କରୁଛ ମୁଁ ଏଇ ବସି ବସି ଥିଲି ସନ୍ଧ୍ୟା ଦେଇକି ଆଉ।
ଓହୋ ଆଉ କଣ ଖାଇଛ? କ୍ଷୀର ବିସ୍କୁଟ। ଛ
ହଁ।
ଛୋଟ ଛୁଆ ପରିକା ଛୁଆ ପରିକା କଣ କ୍ଷୀର ବିସ୍କୁଟ ଖାଇଛୁ?
ଛୋଟ ଛୁଆ ହେଲେ କ୍ଷୀର ବିସ୍କୁଟ ଖାଇବେ ବଡ ପିଲା ଖାଇବେନି।
ନା ହେ ତ ଛୋଟ ଥିଲାବେଳେ ଖାଉଥିଲ ନା ଆଉ।
ଛୋଟ ଥିଲା ବଳେ ମୁଁ ବିସ୍କୁଟ ଖା ମନେ ଅଛି ଖାଇଯାଏ ସ ଚାରିଟା ବେଳେ ସ୍କୁଲ ରୁ ଆସିଲା ପରେ କ୍ଷୀର ମୁଡି ଖାଏ।
କ୍ଷୀର ମୁଢି?
ହଁ। ଆମର ଘରେ କ୍ଷୀର ଗାଈ ଅଛି। ସଦାବେଳେ ଖରା ବେଳ ରୋଷେଇ ସରିଲା ପରେ ସେଇ ଚୁଲିରେ କ୍ଷୀର ବସିଯାଏ ଆମେ ଚାରିଟା ବେଳୁ ଉ ସ୍କୁଲ ଆସିଲା ପରେ ଘରେ ମୁଢି ଭଜା ହୁଏ କ୍ଷୀର ମୁଢ଼ି ଖାଇ ହ ଟିୁଉସନ ଯାଉ ସନ୍ଧ୍ୟାବେଳୁ। ହଉ ଆଗରୁ ସେ ଚୂଡ଼ା ମୁଢ଼ି ଏସବୁ ଖାଉ ନ ଥିଲେ କି? ହ ଏବେ କ୍ଷୀର ବିସ୍କୁଟ ଖାଇଦେଇଛି ଆଉ। ଦୁନିଆ ଡେଭଲପ କଲାଣିି ତ? ହଁ।
ଆମର ସେମିତିଆ ନାଇଁ ଆମର ସକାଳୁ ଛୋଟ ଦିନ ବେଳେ ଗୋଟିଆ ଉଠିକି ବ୍ରସ୍ କରିକି ଟିୁଉସନ ଯିବା। ଟ୍ୟୁସନରୁ ନଅଟା ବେଳେ ଆସିବା ନଅଟା ଗା ଦେଇ ଗୋଧା ଯାହା ଥିବା ହଁ।
କଣ ଖାଇଛ ହଁ।
ସକାଳେ ଯାହା ହେଇଥିବ କଣ ସିମେଇ ଫିମେଇ ହେଇଥିବ। ପିଠା ପିଠା ହେଇ ଥିବ।
ଓହୋ ଖାଇକି ଯାଅ ହେରି ଟିଉସନ।
ହଁ ତାପରେ ଆସିକି ତାପରେ ଟିଉସନ ରୁ ଆସିକି ଗାଧେଇକି ନା ତାପରେ ଯାଏ ହେଇଥିବ ଭାତ ଫାତ ଖାଇ ଦେଇକି ସ୍କୁଲ ପଳାଉ ସ୍କୁଲରେ ହେଁ ସ୍କୁଲରେ ଆମେ କଣ କରୁ ଜାଣିଛୁ ଆମର ମାନେ ଯୋଉଠି ବସୁ ଆମେ ସ୍କୁଲରେ ତା ପଛଆଡେ ଚାଉଳ ବସ୍ତା ରଖା ହବ ହେଲାକି?
ଏ ଯୋଉ ଇଏ ଚାଉଳ ସ୍କୁଲରେ ଯୋଉ ରୋଷେଇ ପାଇଁ ଯୋଉ ଚାଉଳ ଆସେ?
ହଁ ସ୍କୁଲ ଚାଉଳ ଗମେଣ୍ଟ ର ଆମ ସାର୍ ଦୁଇ ବସ୍ ସାର୍ ଦୁଇ ବସ୍ତା ଲେଖା ନେଇଯାଆନ୍ତି ଦୁର୍ଗା ସାର ଆମର ହେଲା ନେଇ ପଳାନ୍ତି ତାଙ୍କ ଘରକୁ ନେଇ ପଳାନ୍ତି ତ ତ ଆମ ହ୍ୟାଣ୍ଡ ବ୍ୟାଗ ଥାଏ ଗୋଟେ ସାଙ୍ଗଟା ତା ହ୍ୟାଣ୍ଡ ବ୍ୟାଗ ରେ ଆମେ କମ୍ପାସ ରେ କଣା କରିକି ସେ ହ୍ୟାଣ୍ଡ ବ୍ୟାଗ୍ ରେ ସବୁ ଫୁଲ କରିଦବା ଆଉ ଦୋକାନ ରେ ଦେଇଦବା ଫୁଟି ଫୁଟି ଆଗରେ ଯୋଉ ଆସୁଥିଲା ଟଙ୍କା କିଆ ସେଇଗୁଡା ସବୁ ଆମେ କିଣିକି ଆଉଥିଲୁ ବେଶି ଚାଉଳ ଦେଇକି
ହଉ ସେଇପଟେ କଣ ରୁ ଫୁଟା କରିଦେବ ପଛ ପଟୁ କେହି ଜାଣିପାରିବେନି ଆଉ
ନା ପଛ ପଟୁ ନୁହ ଆମେ ନାଇ ନାଇ ମଝିରୁ ଡାଇରେକ୍ଟ ଆମ ପଛପଟେ ଚାଉଳ ବସ୍ତା ଆମ କମ୍ପାସ ରେ ଗୋଟେ ଖୁ କଣା କରିଦବା ବ୍ୟାଗଟା ସେଠି ରଖିଦେବା।
ହଁ।
ଆଉ ସେଇଠୁ ତ ତାପରେ ଚାଉଳ ବାହାରି ବାହାରି ବେକ୍ ଫୁଲ ହବ ଛୁଟି ହେଲା ପରେ ନେଇକି ଯିବା ଦୋକାନରେ ଦେବା ଆଉ
ଦୋକାନୀ ଗାଁ ଦୋକାନୀ ସେ ଜାଣିପାରେନି ସେ ସ୍କୁଲ
ଏ ଯା ଦୋକାନୀକୁୁ ଚାଉଳ ଦେଲେ ଗଲା ସେ ସ୍କୁଲ ଚାଉଳ ହଉ ଘର ଚାଉଳ ହଉ ସେ ତାର ଦେବ ତାର
ନା ଛୋଟ ପିଲା ଗୁଡା ତ ଚାଉଳ ନେଇ ସ୍କୁଲ ବ୍ୟାଗରେ
ନା ନା ଛୋଟ ସେମିତି କହିଲେ ସେମତି ଦି ହବ ଚାଉଳ ଦେଲେ ସେଦବ।
ହ ହ
ହୁଁ ଆଉ କ୍ଲାସ ଚାଲି ସେତେବେଳେ ଆମର ପଢା ଚାଲିଥିବ ହ ହେତେବେଳେ ପଟି ଖେଳୁଛ ପଟି ଯୋଉ ଡିଆସିଲ ଖୋଳ ନୁହ
ହଁ
ସେଇଆ ସେଇଆ ଖେଳୁଥିବା ଆମେ ନହେଲେ ସେ ଯୋଉ ଗିଟନିସ୍ ନୁହଁ ଗିଟନିସ୍ ସବୁ ଆସୁଥିଲା। ହଁ ସେ ଗିଟ୍ ନିଶ୍ ହେକାରେ ଆମେ ଖେଳୁଥିବା ମାନେ ସବୁ ଫିଲ୍ମ ର ନାଁ ଏକା ଲେଖାହେଇ ନଥିବ ଗିଟିନିସରେ
ନା ମାନ ଅଛିିଯେ
ଆଉ ଗିଟନିସରେ ଯୋଉ ଫିଲ୍ମ ନା ହେକା ଲେଖା ହୋଇନଥିବ ନା
ହଁ ହଁ
ଠାକୁରଙ୍କର ଫିଲ୍ମ ଫିଲ୍ମ କେତେ ପ୍ରକାର ଆସିଥିବ ଯୋଉ ଗୀ
ହଁ
ଆଉ ସେଗୁରା ତାଠି ଥିବ ମେଞ୍ଚେ ମୋଠି ଥିବ ମେଞ୍ଚେ ତାପରେ ସେଇ ଖେଳ ତାର ଗୋଟେ ପକେଇବ ମୋର ଗୋଟେ ଯାହାର ଫିଲ୍ମ ସେମ ହବ ଯିଏ ପକେଇ ଲା ବେଳେ ଯାହାର ଫିଲ୍ମ ସେମ ହବ ତାର ସବୁ।
ହଉ ଭଲ ଆଉ ସ୍କୁଲ ଟାଇମ୍ ଟା ଆଉ।
ଉଁହୁ। ଆଉ ଶନିବାର ଦିନ ତ ଟିଉସନ ଛୁଟ ଖୁସୀ।
କଣ କହିଲ?
କଣ କହିଲ?
ମୁଁ କହିଲି ସନିବାନ ଦିନ କଣ କ କହୁଥିଲ ଗୋଟେ?
ଶନିବାର କହିଲି ଯୋଉ ଶନିବାର ଟ୍ୟୁସନ ଛୁଟି ନା ସକାଳୁଆ ସ୍କୁଲ ତ ସେତେବେଳେ ହଲଦି ଯିଏ ଯେତେ ଶୀଘ୍ର ଉଠିକି ଗାଧେଇ ଦେଇକିନା ଚାଲ ସ୍କୁଲ ଅଣ୍ଡା ଖାଇବା ପାଇଁ। ଉଁ।
ହଁ ଆଚ୍ଛା
ହଁ ଆଉ ଡାଲିରେ ଯେତେବେଳେ ଯୋଉ ଆଳୁ ଆସେନି ଆଳୁ
ହଁ ଡାଲି ତ ଏଇଠୁ ଢାଲି ଦବ ଯଦି ସେ କଡ଼ରେ ବୋହିଯିବ।
ହଁ ଆମର ତ ଡାଲିରେ ଆଳୁ ଆସେ ଯୋଉ ହେତେବେଳେ ସବୁ ସାଙ୍ଗ ଯୋଉ ଦଶ ଦସ୍ ଜ ଓ ଭଳିଆ ହେବା ପୂରା ଗୋଲ ହେଇକି ବସିବା ଗୋଟେ ଥାଳି ନେଇ ଆସିବା ସମସ୍ତଙ୍କର ଆଳୁ ଦେବା ସେଠି ଚକ ଟି ଦେବା, ଲୁଣ ଦେବା, ଲଙ୍କା ଦେବା, ଆଉ ଯିଏ ଖଟା ଆଣିଥିବ ଖଟା ରଖିଦେବା ଚ କଟି ଦେଇକି ଭାତ ଖାଉଥିବା, ଆଡେ଼ ସେ ଆଳୁ ଖାଉଥିବା ଏଁ ମସ୍ତ
ହ। ସେଇ ଆଳୁ, ସେ ତ ବହୁତ ପାଣିଆ ଦେଲେ ବି ତା ବାସ୍ନା ଗୋଟେ ଅଲଗା ଥାଏ ସ୍କୁଲ ଭାତ ଡାଲି ଗୋଟେ ଅଲଗାଟାଇପ୍ ର ବାସ୍ନା ହୁଏନି। ମେଞ୍ଚେ ମେଞ୍ଚେ ଖାଇହେଇଯିବ ଘରେ କିନ୍ତୁ ଗୁନଡେ ଖାଇହବନି ସେ ସ୍କୁଲ ଭାତ ଡାଲି କୁ ସାଙ୍ଗ ସାଥି ସେ ମିଶିକି ଖଟା ଫଟା କରି ନେଇକି ତାକୁ ଛଡଉ।
ହୁଁ ସେତେବେଳେ କିଛି ଲାଗିବନି।ଆଉ କଣ ଥିଲା ତମର?
ନାଇଁ ନାଇଁ ଆମ ବେଳେ ମାନେ ହୁଁ ହୁଁ ନାଇଁ ନାଇଁ ମ ନାଇ ଆମ ବେଳକୁ ମାନେ ଷ୍ଟାର୍ଟ ହେଲା ଏତେ ଦିନ ଆଗରୁ ସ୍କୁଲ ରେ ଙ୍କ ଖାଇବା ଦଉଥିଲା ବହୁତ ଆଗ ବାଜିଲା ସ୍କୁଲ ରେ ଖାଇବା ଦେବା କେବେଠୁ ଷ୍ଟାଟ ହେଲା।
ସୁ।
ସେ କଥା ମୁଁ କହୁଛି। ଖାଇବା ଦବା ମୁଁ ଯେତେବେଳେ ପଢୁଥିଲି ସପ୍ତମ ରୁ ସେତେବେଳେ ନା ମୁଁ ଖାଇବା ଦବା ଷ୍ଟାର୍ଟ ହେଲା ଆଗରୁ ଦଉନଥିଲେ ଦଶ
ନା ଆମ ପ୍ରଥମରୁ ପ୍ରଥମରୁୁ ଅଷ୍ଟମ ଯାକେ।
ତ ମୁଁ ବହୁତ ସିନିୟର ହେଇଯାଉଛି ତମେ ସବୁ ଜୁନିୟର ସେଥିପାଇଁ ଆଉ ତମ ବେଳୁ ଆରମ୍ଭ।
ନା ନା ଆମ ଗାଁ ସ୍କୁଲରେ ପ ଥମରୁ ସପ୍ତମ ଯାକେ ପଢା ହୁଏ ହେଲାକି ତାପରେ ଆମେ। ବାହାରକୁ ଗଲୁ ପଢିବାକୁ ମାନେ ଆମର ଯେ ମେନ୍ ଜାଗାକୁ ମାନେ ଏରିଆକୁ ହଁ। ମୁଁ ତାପରେ ସେଠି ଗନୁ ଅଷ୍ଟମ ଟା ଖାଇବାକୁ ଦେଲେ ନବମ। ନବମ ଟା ଦେଲେନି ନବମ ଦଶମ ଖାଇବାକୁ ଦେଲେନି। ନବମ ଦଶମ ଆମର ସେଠି ଗୋଟେ। ପାଞ୍ଚ ଟଙ୍କିୟା ମିଲ୍ ଅଛି ସେ ପାଞ୍ଚ ଟଙ୍କିୟା ମିଲ୍ ପୁରା ଟିକେଟ ରଖିଦେଇଥିବ ସ୍କୁଲ ପିଲାଙ୍କ ପାଇଁ। ଯିବା ସାଇକେଲ ରଖିବା ତାପପ ପଇସା ଦବା ଟିକେଟ ଦବା ମିଲ ଖାଇକି ସବ ବୁ ଛୁଆ ଆସିବା।
ହୁଁ।
ଆଜି ଝିଅ ଛୁଆ ମାନେ ତ ସବୁ ତାଙ୍କ ଟିଫିନ ନେଇ ପଳେଇଥାନ୍ତି। କିଏ ରୁଟି ନେଇଥାଏ କିଏ ଭାତ ନେଇଥାଏ।
ଓ ହୋ।
ହଁ କିଏ ଚାଉମିିନ ନେଇଥାଏ କିଏ ମ୍ୟାଗି ନେଇଥାଏ।
ଓଂ।
ସେଇଆ ତାଙ୍କର ଖାଇକି ତାଙ୍କର ରୁହନ୍ତି।
ଛୁ। ନା ଆମେ ଘର ପାଖରେ ଆମ ସ୍କୁଲ ଅଛି ଗୋଟେ କିଲୋମିଟର ଭିତରେ ହବ। ଚାଲି ଚାଲି ଯାଉ ବିକନି କିଛି। ହଁ ସେଇଠି ଖାଇବା ଆଗରୁ ଦିଆ ହଉନଥିଲା। ହଁ ସେ ସପ୍ତମ ଯାକେଁ ଦଉଥିଲେ ତାପରେ ଆଉ ଦେଲେନି ପଡେ କି ଟାକ୍ସ। ଦେଲେନି ମୁଁ ଘରକୁ ଆସୁ ଖାଇବା ପାଇଁ ରିସେସ ଟାଇମ। ଘରେ ଆସି ଖାଇକି ଖାଇକି ପୁଣି ଯାଉ।
କୌଣସି ଶବ୍ଦ ଶୁଭୁ ନାହିଁ,
ଟୁଟୁ ଆଉ ସେଇ ସପ୍ତମ ଯାଏଁ ପଢ଼ିଲା ବେଳେ ଖାଇବା ଦିଆ ଅଣ୍ଡା ପାଣି ଯଉ କହିଲ ଅଣ୍ଡା। କଣ ହେଇଚି ନା ଆମେ ସେଟା କେମିତି ଅ
ତମର ଟିକେ ନେଟ ନେଟ ଟିକେ ସ୍ଲୋ ଚାଲୁଛି ନେଟୱାର୍କ ଟିକେ।
ମୋ କଥା ଶୁଣାହଉନି।
ଟିକେ ନେଟୱାର୍କ ଟିକେ ମାନେ ସ ସ୍ଲୋ ହଉଛି ତମର।
ହଁ । ବେଳେ ବେଳେ ଏଇ ବର୍ଷା ହେଇଛିି ସକାଳୁ ଆମ ଆଡେ। ନେଟୱାର୍କ ଟିକେ ଅସୁବିଧା ହଉଛି ଆଉ ଏବେ ଶୁଣା ହେଲା?
ହଁ ସେମିତି ଆସ୍ତେ ଆସ୍ତେ ଶୁଣା ହଉଛି ଆଉ।
ଆଚ୍ଛା।
ଆଉ ତମ ଆଡ଼େ କେମ ତି କଣ ମଜାମସ୍ତି କର ଛୋଟବେଳେ କହିଲନି।
ରେ ଲେଖିକି ।
ହାଲୋ।
ହ ଶୁଣାଯାଉନି। ମୋ କଥା ଶୁଣା ଜମା ହଉନି କି ଶୁଣା ହେଲା କି ହଁ। ହଁ ଟିକେ ବାହାରକୁ ଆସିଲି ପା ତମେ କହିଲ ଶୁଣା ହଉନି। ଏଇ ମୁଁ କହିଲି ଗ୍ରୀତିନି ହେକା କଥା ଯୋଉ କହି ନ୍ୟୁୟର୍ ହେଲେ କି କଣ ହେଲେ ଆମେ ସବୁ ଗିପଟ୍ ସେ ସବୁ ଆମେ ପୁରା ତା ଦେହରେ ସବୁ ଢ଼ଗଢ଼ମାଳି ଲେଖିକି ସାଙ୍ଗମାନଙ୍କୁ ସବୁ ଦ ଦୋଉ ଆଉ ରାତିରେ ଭୋଜିଭାତ ବି କରୁ ଆଉ ଏମତି ସବୁ ମଜା ହୁଏ ଆଉ ବେଶୀ ମଜାଲାଗେ ଗଣେଶ ପୂଜା ସରସ୍ଵତୀ ପୂଜା ହେଲେ ସ୍କୁଲରେ।
ହଁ ହଁ ହଁ।
ନା ସେ ଉ ତାକୁ ଘରଫର ଧୁଆଧୋଇ ପୁରା ସ୍କୁଲର ଗୋଟେ ରୁମ୍ ପୁରା ଦୁ ଧୁଆଧୋଇ କରାହବ ସବୁ ବେଞ୍ଚଫେଞ୍ଚ ଗୁଡ଼ା ପଡ଼ିବ ହଁ ଠାକୁରଙ୍କୁ ସଜା ପୁଅ ପିଲାମାନେ ତ ରାତିରେ ରହିକି ସବୁ ସଜାଫଜା କରୁ ଥୁବେ ଆଉ ଆମେ ପୁରା ସକାଳୁ ଯାଇକି ଫୁଲ ଫୁଲମାଳ ହେରିକା ଗୁନ୍ଥିକି ସେସବୁ ଫୁଣି କରୁ ଆଉ ଚିତା ପକୋଉ ଫୁଣି ଏଇ ସବୁ ଚାଲେ ଆଉ ମୁଁ ସ୍କୁଲୁ ବେଳେ ସବୁଠାରୁ କଷ୍ଟ ଲାଗେ ବେଶୀ ଫେରୁୱାଲ ଦିନ ବେଶୀ କଷ୍ଟ ଲାଗେ ଟେନଥ୍ ବେଳକୁ।
ହଁ ହଁ।
ଝିଅପିଲା ତ କନ୍ଦାକଟା ହେଇଯିବେ ଧରିକି ବା ବାହାଘର ଭଳିଆ ବାଉନ୍ୟ ଧରି ସତରେ ପା।
ଆଜ୍ଞା।
ପୁଅ ପିଲାଙ୍କର କିଛି ନାହିଁ ସେରା ହସୁଥିବେ।
ହଁ ସତକଥା।
କାନ୍ଦନ୍ତିନି
ସେତେବେଳେ କିଏ ଭାବୁଥୁବ ଏଟା କିଏ ଆମର ନୂଆ ନୂଆ ଡ୍ରେସ କଲେଜ ଡ୍ରେସ ପିନ୍ଧିକି କଲେଜ ଯିବା। ଓ ମଜା ହେଲେ କଲେଜ ଗଲାପରେ ଆଉ ତୁ ବର୍ଷ ଉଁ ପାସ ସେ ଗଲା ପରେ ଆଉ ଲାଗିବ ଆଉ ଯିବାକୁ ଇଚ୍ଛା ହବନେଇ।
କଲେଜ ସାଙ୍ଗ ଏତେ ନାହିଁ ସ୍କୁଲ ସାଙ୍ଗ ଯୋଉଭଳିଆ ସେ
ହଁ ସେଇଟା ସତ ଆମର ତ ଏଇ ସେଦିନ ଏଇ ପାଞ୍ଚ ତାରିଖ ହେଲା ବ୍ୟାଚ ଫିଷ୍ଟ୍ ହେଲା ଚାରିବର୍ଷ ପରେ ଏଇ ପାଞ୍ଚ ତାରିଖ ନୁହଁ ଏଇ ପାଞ୍ଚ ଜୁନ୍ ପାଞ୍ଚରେ ଏ-ଫ୍-ଚାରିବର୍ଷ ପରେ ଯାଇକି ବ୍ୟାଚ୍ ଫିଷ୍ଟ୍ ହେଲା।
ସାଙ୍ଗ ମାନଙ୍କ ସହିତ ବ୍ୟା କଲ ଆମେ ତ ମୋ ଜୀବନରେ ଭଲ ଲାଗିଥିବ ହଁ ଆମର ତ ବୋହୁତ ଦିନ ହେଲା ହେଇନି ଦିଥର ଖଣ୍ଡେ ହେଇଚି ଆଉ ଏ ପର୍ଯ୍ୟନ୍ତ ହେଇନି।
ଆମର ତ ଫାଷ୍ଟ ହେଲା।
ଅହଁ। ସବୁ ଭଲ?
ହଁ ।
ହୋଉ ତମକୁ କିଏ ଗୋଟେ ଡାକିଲାଣି ନା କଣ ଯାଅ କଣ ଗୋଟେ କରିବ ଶୋଇଥିଲ କଥା ହୋଉଥିଲ। ହୁଁ।
ତାହେଲେ
ହୋଉ ମୁଁ କରିବି ପରେ ଆଉ ହୋଉ ରଖୁଚି।